ଶୁଭ ସନ୍ଧ୍ୟା।
ଭଏସ କ୍ଲିୟର ଆସୁଚି?
ହଁ କ୍ଲିଅର୍ ଆସୁଚି। ତତେ ଆସୁଚି କ୍ଲିଅର୍?
ହଁ ସେମତି ସ୍ଲୋ ସୁୁଭୁଚି ଆଜ୍ ୟୁଜୁଆଲ ସବୁବେଳେ ଆଉ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କଣ କରୁଥିଲୁ?
ହଁ ଏବେ ଖାଇବାକୁ ବସିଥିଲି। ତୁ କଣ କରୁଚୁ?
ମୁଁ ଏବେ ବସିଚି ବାହାରେ ବସିଚି ଗରମ ହଉଚି ବାହାରେ ବସିଚି ଆଉ।
ମୁଁ ପଖାଳ ତା ସାଙ୍ଗ ରେ କୁବି, ଆଳୁ ଭଜା
ହୁଁ।
ଟମାଟୋ ଚଟକା ତା ସହିତ ଭଜା ବଡ଼ି ଆଉ ମିକ୍ସଚର।
ଏତେ ଆଇଟମ କେମିତି ଭଜା ଉଡ କେତେ ଗରମରେ କେ କଣ କରୁଛି ନା ଆଗରୁ ଥିଲା?
କଣରେ ନା ନା ମୁଁ ସେଟା ମାନେ ୱାନ୍ ଟାଇମ ବନେଇଦିଏ। ରାତି ପାଇଁ ବି ଆଉ ବେଲାରେ ବି
ଓହୋ ଥରେ ଭାଜିଦେଲୁ ରଖିଥଉ ନା କଣ?
ହୁଁ ହୁଁ ଭଜା ମାନେ କଣରେ? ମାନେ ଆଲୁ ଆଉ ଯେ ଆଲୁ ଆଉ ମାନେ କୋବିକୁ ଯେଉଁ ଭାଜିଥିଲି ଆଉ ଗୋଟେ ଟମାଟୋଟ ଭାଜିଥିଲି ସେତି- ସେତକି ତ?
ନାଇଁ ନାଇଁ ବଢି ବଢି କଥା କହୁଛି।
ହଁ ବଡ଼ି ମାନେ ଛଣାଛୁଣି ନୁହଁ ଓନଲି ଭାଜିଥିଲି ଟିକେ ତେଲରେ ଶୁଖା ଶୁଖା ଯୋଉ
ହଁଟେ ତେଲ ରେ ଟିକେ ଫ୍ରାଏ କରନ୍ତି ତ?
ହୁଁ ମୁଁ ଛାଣିନି।
ହଁ ସେଇ ତେଲରେ ଟିକେ ଇଏ କର ଗଡାନ୍ତି ଆଉ କଣ?
ହୁଁ ହୁଁ ହୁଁ
ଓହୋ ଟିଉସନ ରୁ କେତେବେଳେ ଆସିଲୁ।
ତୁ କଣ ଖାଇଲୁ?
ମୁଁ ଯାଇଥିଲି ଲାଇବ୍ରେଲୀ ଯାଇଥିଲି ଲାଇବ୍ରେରୀ ଲାଇବ୍ରେରୀ ପାଖରେ ସେ ବରା ସିଙ୍ଗଡ଼ା ଖାଇଥିଲି। ବରା ସିଙ୍ଗଡା ବରା ସିଙ୍ଗଡା ତା ସହିତ ଚା ଟିକେ ପିଇଥିଲେ? ହଁ ଏବେ ଟିକେ କୋଲ୍ଡଡିଙ୍କସ ପିଉଛି ଆଉ
ମୁଁ ତ କାଲି ଏକାଦଶୀ କିଛି ଖାଇପାରିବିନି
କାଲି? ହୁଁ କାଲି ଏକାଦଶୀ ହେଲେ ଟୋଟାଲ ଖାଇବା ପିଇବା ବନ୍ଦ ନାଇଁ? ଆଜି ରାତିରେ ଭଲସେ ଖାଇଦେ?
କଣ ଖାଇବି?
କଣ ଗୋଟେ ଭଲ ଭଲ ଜିନିଷ ଖାଇ ଭଲ କରି ଖାଇବ ଆଉ କଣ ପେଟ ପୁରା
ସେଥିପାଇଁ ତ ଖାଉଛି ରେ
ଆଉ ବୁଲାବୁଲି କରିବାକୁୁ କୁଆଡେ ଯାଇନୁ?
କୁଆଡ଼େ ଯିବି କୁଆଡ଼େ ବି ଯାଇନି। ଇଚ୍ଛା ତ ହୁଅନି ବୁଲିବା ପାଇଁ ମାନେ ବଲାଙ୍ଗୀରରେ ବିଶ୍ୱର ସବୁ ଠାରୁ ସବୁଠାରୁ ମାନେ ଗରମ ବେଶୀ ଗରମ ଭଲାଙ୍ଗିରେ ହେଉଛି ଅଠଚାଳିଶ ଡିଗ୍ରୀ
ଉଁ ଆହୁରି ହବ କୁଆଡେ?
ପଞ୍ଚାବନ ଡିଗ୍ରୀ ଯିବ।
ହୁଁ ହୁଁ।
ଦି ତିନି ଦିନ ଭିତରେ ଆଜି ପଚିଶ ତାରିଖ ଥିଲା ଆଜି ଏମିତି ଗରମ ଲାଗିଲା ନା ମାନେ ମୁଁ ଉ ଦିପହରେ ଶୋଇ ପାରିଲିନି।
ହଁ ବହୁତ ଗରମ ହଉଛି ଆଉ
ହୁଁ।
ହୁଁ।
ବହୁତ ବହୁତ ଗରମ ଲାଗୁଛି।
ଆଡେ ଟିକେ କମ ଅଛି ଫିର ବି ତ ଗୁଳୁଗୁଳି ଜବର ହଉଛି। କମ କହନ୍ତିି ଦି ଚାରି ଡିଗ୍ରୀ କମ କଣ କମ ଆଉ କେତେ?
ଏଠି ତ ଗୁଳୁଗୁଳି ଯେମିତି ମାତ୍ରାରେ ହଉଛି ପୁରା ଖରା ବି ସେମିତି ମାତ୍ରାରେ ହେଉଛି
ହୁଁ। ଆଉ ଓଡିଶା ବାହାରକୁ କେବେ ବୁଲିବାକୁ ଯାଇଚୁ ନା କେବେ ଯାଇନୁ।
ଯାଇଛି।
କୋଉଠି କି?
ୱେଷ୍ଟ ବେଙ୍ଗଲକୁ ଯାଇଛି।
ହୁଁ।
ଆନ୍ଧ୍ରାକୁ ଯାଇଛି। ଆନ୍ଧ୍ରାର ଯେଉଁ ଚାର୍ମିିନାର ଅଛି ସେଠିକୁ ଯାଇଛି।
ହୁଁ।
ହୁଁ ଛୋଟ ଥିଲା ବେଳେ ଯାଇଥିଲି ସେଠିକୁ। ଆଉ ବିଶାଖାପାଟଣା ମାନେ ଯେଉଁ ମୁଁ କୋର୍ସ କରିଥିଲି, ସେଥି ପାଇଁକା ଯାଇଥିଲି।
ଆରେ ତୁ କାର୍ ଚଲା କେମିତି ଶିଖିଲୁ।
ଯେଉଁ କୋରୋନା ଟାଇମ୍ରରେ ନା ମୋତେ ବାପା ଶିଖେଇ ଦେଇଥିଲେ। କିଛି ତ କାମ ନ ଥିଲା ନା ସେ ଟାଇମରେ। ମୁଁ ବି ଘରେ ଥିଲି। ତ ବାପା କଣ କହିଲେ? ସୁବିଧା ଅସୁବିଧା ଆଗକୁ ମୁଁ ତୋତେ କାର୍ ଶିଖେଇ ଦିଏ। ତ ସେ ମତେ କାର୍ ଚଲେଇବା ଶିଖେଇ ଦେଇଥିଲେ ବୁଝିଲୁ।
ସେ କାର୍ ଥିଲା ତମ ଘର ପାଖରେ। ଆମେ ଯେବେ ଯାଇଥିଲୁ। ଆଁ
ଆମ କାର୍। ହଁ ଥିଲା ନା, ବାହାରେ ଥିଲା।
କୋଉ କମ୍ପାନୀ କାର୍?
ମାରୁତି
ମାରତୀ କଣ?
ମାରୁତି ସୁଜୁକି କଣ କୁହନ୍ତି ନା ସ୍ୟାଲାରୀ ଓ ଜଡ଼କ୍ ସାହି?
ଓ ସିଲାରୀ
ହୁଁ।
କେତେ, କେତେ ଦିନ ହେଲା ଶିଖିଲୁ କାର୍।
କରୋନାକୁ ଯେତେ ବର୍ଷ ହେଲା।
ନାଇଁ ନାଇଁ କେତେ ଦିନ ଭିତରେ ଶିଖିଗଲୁ କାର୍।
କାର୍ ମାନେ ଫାଷ୍ଟ୍ ଯେତେ ଯେତେବେଳେ ମୁଁ କାରକୁ ଧରିଲେ
ହୁଁ।
ତ ମୋତେ ମାନେ ବାପା ସାଙ୍ଗରେ ଥିଲେ। ଠିକ୍ ଅଛି, ମାନେ କବାଟ ଖୋଲା ଥିଲା ମୋର। ଷ୍ଟେୟରିଙ୍ଗ୍ ଧରିଥିଲେ ବାପା। ଆଉ ମାନେ ପୁରା ବତଉଥିଲେ ୱାନ୍ ବାଇ ୱାନ୍ କେମିତି କରନ୍ତି କଣ? ତ ସେ ମତେ ବତଉଥିଲେ। ମୁଁ ସେମିତି ଚଲେଇ ଚଲେଇଲି। ମାନେ ପାଖେ ପୁଣି ବସିକି, ମୋ ସାଇଡ଼ ଯୋଉ ଥାଏ। ସିଟ୍ରେ ବସିକି ପୁଣି ଶିଖେଇଲେ। ତ, ସେମିତି ଧିରେ ଧିରେ ଧିରେ ଧିରେ ଶିଖିକି ତିନ୍ ଚାରି ଦିନ ଭିତରେ ମାନେ ଟିକେ ଟିକେ ଅଭ୍ୟାସ ହେଲା ମାନେ ଚଲେଇବାଟା ଶିଖିଲି। ଆଉ ପୁରା ମାନେ ଅଭ୍ୟାସ ହେବାଟା ମତେ ପୁରା ଲାଗି ଗଲା ଗୋଟେ ମାସ। ମାନେ ସେ ଜାଗାକୁ ହଁ ଆପେ ଆପେ ଯିବ ନା ମାନେ ଯୋଉ ତଳେ ଥାଏ ଯୋଉ ଏକ୍ସିଲେଟର୍ ଥାଏ। ବ୍ରେକ୍ ଥାଏ। ଠିକ୍ ଅଛି। ସେଠିକୁ ଯିବା ପାଇଁ ମାନେ ଗୋଡ କ କଣ୍ଟ୍ରୋଲ୍ କରିବା ପାଇଁ ସେ ଯାଗାକୁ ମାନେ ଟିକେ ଟାଇମ୍ ଲାଗେ ନା।
ସେଇ ଗୋଟ କମ୍ପାନୀ ଶିଖିଛୁ ନା ଅଲଗା କମ୍ପାନୀ ଗାଡି ଶିଖିଚୁ।
ନା ଗୋଟେ କମ୍ପାନୀ ଶିଖିଛି। ଆଉ କୋଉ ଗାଡ଼ିରେ ବସିନି କେବେ, ନା।
ଓହୋ ଆଉ କ ବା ଗାଡିରେ କେବେ ବସିନୁ।
ନା। ଚଲେଇବି ଚଲେଇନି ଅଲଗା ଗାଡି ରେ ବସିଛି କିନ୍ତୁ ଚଲେଇନି କେବେ ମହିନ୍ଦ୍ରାରେ
ମୁଁ ମୁଁ ଚାରି ଦିନରେ ଶିଖିଗଲି ଗାଡ।
ମୁଁ ବି ତ ଚାରି ଦିନରେ ଶିଖିଲି କିନ୍ତୁ ସେ ଯଉ ମାନେ ଅଭ୍ୟାସ ପୁରା ଅଭ୍ୟାସ ହେବା ପାଇଁ
ମୁଁ ଚାର ଦିନରେ ଶିଖିଲି କଣ ଚାର ଦିନିରେ ସେ ଭାଇ ମୋତେ ସିଏ ତା ଯା ସିଟ୍ରରେ ବସେ ମୋତେ କହିଦିଏ ଏମତି ଏମିତି ଚଲା।
ମୁଁ ଚଲାଏ ଏମିତି ଶିଖିଯାଏ ପାଞ୍ଚ ଦିନ ବେଳକୁ ନୂଆ ବର୍ଷ ଟାଇମ ହେଇଥାଏ ମୁ ଏକାଥରେ ଡାଇରେକ୍ଟ ନେଇ ପଳେଇ ଗଲି କେନ୍ଦ୍ରାପଡା ବୁଲିବାକୁ।
ହୁଁ ମୁଁ ବି ମାନେ ଯେତେବେଳେ ଫାଷ୍ଟ ଶିଖିଲି। ତାପରେ ଆମେ ବୁଲିଲୁ ସୋନପୁରକୁ ଗଲୁ ବୁଲି ମାନେ ଯେତେ ବି ତୀର୍ଥ ଜାଗା ଅଛି ମାନେ ମନ୍ଦିର ଜାଗା ଯେଉ ହରି ଶଙ୍କର ଗଲୁ ନର୍ ନୃସିଂହ ନାଥ ଗଲୁ ମାନେ ରାୟପୁରକୁ ଯାଇଥିଲୁ ମୁଁ ଚଲେଇଥିଲି ଗାଡ଼ି ଜାଣିଛୁ।
ସେ ଯେତେ ଯେତେ ଜାଗା ଯାଉଥିଲୁ ଆମେ ବୁଲିବା ପାଇଁ ସବୁ ଜାଗାରେ ମୁଁ ହିଁ ଚଲାଉଥିଲି ଗାଡି। ମତେ କେତେ କେତେ ବର୍ଷ ବୟସ ହଉଥିଲା ମୁଁ ଶିଖିଲି ଜାଣିଛୁ ମୋତେ ହଉଥିଲା
ତ ଅଟ ଏକୋଇଶ ଖଣ୍ଡେ ହେଇଥିବ ବର୍ଷ ଆଉ କେତେ କୋଡିଏ ଏକୋଇଶ ଆଉ।
ନା ନା କୁଡ଼ିଏକୋଇସି ନୁହ ଅଠ ମୋର ଅଠର ଉଣେଇଶ ବର୍ଷ ହୋଉଥିଲା।
ବହୁତ କମ୍ ବର୍ଷରେ ଶିଖିଛୁ ଆ ଗାଡ଼ି। ଗାଡ଼ି ଆଉ, ଲାଇସେନ୍ସ ବାହାର ଲାଇସେନ୍ସ ବାହାର କରିଛୁ ନା କର୍ନୁ?
ଆମ ଘରରେ ପୁରା ରେକର୍ଡ଼ କରିଛି ମୁଁ ଜାଣିଛୁ।
ହୁଁ।
ଘରର ବଡ଼ ଝିଅ ଆଉ ସବୁଠାରୁ କମ୍ ଏଜ୍ ରେ ମୁଁ ଗା଼ଡି ସେ ଟାଇମ ରେ ମୁ ଯୋଉ ବଡ଼ ଭାଇ ଗୁଡ଼ା ଥିଲେ ମୋ ପିଇସିର ପୁଅ ଗୁଡ଼ା ଥିଲେ ସେମାନେ ବି ଗାଡ଼ି ଶିଖୁଥିଲେ। କିନ୍ତୁ ଚାରି ପାଞ୍ଚ ମାସ ହେଇଥିଲା ସେ ଶିଖି ପାରିନଥିଲେ ଗାଡ଼ି କିନ୍ତୁ ମୁଁ ତିନି ଚାରି ଦିନରେ ହିଁ ଗାଡ଼ି ଶିଖିଥିଲି।
ଆମକୁ ଆମ ଆମକୁ ଆମ ଛୋଟ ଭାଇ ଶିଖେଇଛି ମତେ। ମତେ ମୋ ବଡ ଭାଇରାଙ୍କୁୁ ଆମ ଛୋଟ ଭାଇ ପିଇସି ଙ୍କ ପୁଅ ସି ତୋରି ଏଜ ର ହବ।
ସିଏ ଆମକୁ କାର୍ ଚଲା ଶିଖେଇଛି।
ସତରେ?
ହଁ।
କିନ୍ତୁ ଝିଅ ଗୁଡା ଶିଖନ୍ତି ନା ଶିଖନ୍ତିନି?
ହୁଁ ଝିଅ ମୁଁ ମୋ ବଡା ପାଙ୍କ ଝିଅ ସିଏ ବି କିନ୍ତୁ ଶିଖିଥିଲା ସିଏ କେବେ ଶିଖିଲା ସେ ବା ଏକୋଇଶ ବଳକୁ ଶିଖିଇଥିଲା ଏକୋଇଶ ବାଇଶ ରେ ଶିଖିଗଲା।
ହୁଁ।
ହୁଁ ସିଏ ମୋ ବଡପା ଝୁଅ ସିଏ ବି ଶିଖିଥିଲା ତାକୁ ସିଏ ତ ଆସି ବାହା ବାହା ହେଇ କ ତାଙ୍କୁ ଶ ସ ଅଇଁତିରିଶ ଖଣ୍ଡ ବର୍ଷ ହବ ଯେ ହୁଁ ହୁଁ।
ମୋତେ ଅଠର ଅଠର ପୁରେଇ ପୁରିକିିନା ଉଣେଇଶି ଚାଲୁଥିଲା ଆମ ଶିକ୍
ନାଇଁ ସିଏ ଆସି ହଁ ସିଏ ସି କୋଡ଼ିଏ ଏକୋଇଶି ଶିକିଗଲେଣି। ତାଙ୍କୁ ସିଏ ବୋଧେ ଶିଖିଲାଣି ଦି ହଜାର ନଅ ଦଶ ରୁ ଶିଖିଲାଣି।
ଆଚ୍ଛା ବଢ଼ିଆ ତାହଲେ ଆଉ। ମୁଁ କେବେ ଶିଖିଲି କୋରୋନା ଟାଇମରେ ମାନେ ଦୁଇହଜାର ଉଣେଇଶରେ ଶିଖିଲି।
ମୁଁ ଯେତେବେଳେ ଶୁଣିଲି କି ତୁ ଗାଡି ଚଲା ଶିଖିଛୁ ମୋ ମୁଣ୍ଡ ଖରାପ ଇଏ କେତେବେଳେ ଗାଡି ଚଲା ଶିଖି ଗଲାଣି।
ହୁଁ ହୁଁ ତୁ କେବେ ଶିଖିଲୁ ପୁଣି?
ମୁଁ ତ ଏବେ ରିସେଣ୍ଟ ହେଇ ଶିଖିଛି ମୁଁ କଣ ଶିଖିଛି। ମୁଁ ଏବେ ରିସେଣ୍ଟ ଶିଖିଲି ଦି ହଜାର ପଚିଶରେ ଶିଖିଲି। ମୋର କେବେ ଦରକାର ପଡ ପଡିିନଥିଲା କାରଚଲା ଶିଖିବା। ହଁ।
ହଁ।
ହେଲା ଆଉ। ବାଇକ ଚଲା ତ ଭା ଇଏ ସିିକେଇ ଦଉଥିବ ଆଉ?
ହଁ ହଁ ସେ ହିଁ ଶିଖିଛନ୍ତି।
ଉଁ ହୁଁ। ଦେଖିଛ ନା ସ୍କୁଟି ଟା ବାଡେଇ ବୁଡେଇ ଦଉଛି ବାଇକ ଚଲା
ଏ ଆମେ ପହର ଦିନ ଯାଉଥିଲୁ ସ୍କୁଟିରେ ମୋ ସାଙ୍ଗଟାର ମୋର ଜଷ୍ଟ ଗୋଟେ ଆମ ଗେଟରୁ ବାହାରିଛୁ
ହୁଁ।
ସାଙ୍ଗଟା କଣ ନା ବ୍ରେକ୍ ମାରଦେଲା ଗଳିପଡ଼ିଲା ସାଙ୍ଗେ ସ
ହଁ ସତରେ?
ହଁ ମୁଁ ପଛରେ ବସିଥିଲି ଯାହା ହଉ କି
ଦେହ କେମିତି କଣ ହେଲା?
କିଛି କାହାର କିଛି ହେଇନି ଖାଲି ଗାଡି ଟିକେ ମାଡ଼ ହେଇଗଲା ନହେଲେ ଆଉ
ମୁଁ କହିବି ମାନେ ସ୍କୁଟିର ଯେଉଁ ଛୋଟ ଛୋଟ ଚକା ଥାଏ ନା ସେଥିପାଇଁ ସ୍ଲିପ୍ ହୁଏ ଗାଡ଼ି।
କଣ ନା ସେଥିପାଇଁ ଖସି ଯାଉଛି ବହୁତ୍। ହଉ ଠିକ୍ ଅଛି ଆଉ ଆଁ।
ଠିକ୍ ଅଛି ବାଏ।